ହ୍ୟାଲୋ ଶୁଭ ସକାଳ ସାଙ୍ଗ।
ଭଲ ଆଉ ତୁ କେମିତି ଅଛୁ?
ମୁଁ ଭଲ ଅଛି ତୁ କେମତି ଅଛୁ ଆଉ ଘରେ ସମସ୍ତେ କେମତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ମୁଁ ବି ବହୁତ ଭଲ ଅଛି। ହଉ ତୋର ମାନେ ଏବେ ତ ରଜ ଗଲା ତୋର ରଜ ଟା କେମିତି କଟିଲା?
ରଜ ତ ବହୁତ ବଢିଆ କଟିଲା। ପିଠା ଖିଆ ହେଲା ଦୋଳି ଖେଳ ହେଲା। ସାଙ୍ଗସାଥିଙ୍କ ସହ ବୁଲା ହେଲା ଆଉ ତୋର ରଜଟା କେମିତି କଟିଲା? ମୁଁ ଆଶା କରୁଛି ତୋ ରଜ ଟା ବି ଭଲରେ କଟିଥିବ।
ହଁ ମୁଁ ବି ସେମିତି ମାନେ ରଜରେ ଟାଇମରେ ବହୁତ ସକାଳୁ ଉଠେ ଆଉ ମାନେ କାମ ସାରିକି ମାନେ ନିଜର ନିତ୍ୟକର୍ମ ହେରିକା ସାରିକି ନୂଆ ବସ୍ତ୍ର ବି ପିନ୍ଧେ ଆଉ ଝିଅ ପିଲାମାନେ ତ ଜାଣିଥିବୁ ସଜ ହବା ପୁଣି ଅଳତା ଲଗେଇବା ପୁଣି ଆମର ଘର ଲୋକ ସହ ମିଶିକି ବହୁତ ସାରା ଖେଳ ଖେଲି ଯେମିତି କିି ଲୁଡୁ ହେଲା। କ୍ୟାରମ୍ ଏମିତି ଖେଳେ ଆଉ ଦୋଳି ବି ଖେଳେ ଆଉ ବିଭିନ୍ନ ପ୍ରକାର ପିଠା ଖାଏ ଏ ପୋଡ ପିଠା ଆରିସା ପିଠା ନା ସାଙ୍ଗ ମତେ ତାସ ଆସେ ନି।
କବାଡ଼ି ଖୋଖୋ
ହଁ ସେଠି ଖେଳୁଛୁ କେବେ କେବେ ଝିଅ ପିଲା ମାନେ ନା ଆମେ କିତକିତ ଖେଳୁ। କବାଡ଼ି ଖେଳୁ।
ସ କିତକିିତ ବିଷୟରେ କିଛି କହ ମୋତେ।
ଆଁ।
ଖେଳ ବିଷରେ ମୋତେ କିଛି କୁହ।
କୋଉ ଖେଳ?
କିତକିତ ଖେଳ ଏବେ ଯଉ କହିଲ ନା ସେଟା କେମତିକା ଖେଳ ମ
ସେଇଠି ଆକ୍ଚୁଲି ସେଟା ଅ ପ୍ରତ୍ୟେକ ଝିଅ ପିଲାମାନେ ଖେଳନ୍ତି ଛୋଟବେଳେ କାହାଆଡେ କଣ କହୁଥିବ ମୁଁ ଜାଣିନି ତମ ଆଡେ ବି କିଏ କିଏ ଖପର ଗଟା ଡିଆଁ ବି କୁହନ୍ତି ଗୋଟେ ଖପରା ଥିବ ଆଉ ଘର କଟାଥିବ ସେଇଠି ଏମତି
ନାଇଁ ମୁଁ ଏ ତ ଜାଣିଛି ବୁଝିଲି କିନ୍ତୁଟା କେମିତି ଖେଳ ତା ରୁଲ କେମିତି? କଣ ତା ନିୟମ ଖେଳର
ଖେଳର ନିୟମ ସେମିତି ଯେତେ ଜଣ ଖେଳିପାରିବ ଝିଅମାନେ ମାନେ ଜଣଙ୍କ ପରେ ଜଣେ ଖେଳିବ ଗୋଟେ ଗୋଡ଼ରେ ତୋତେ ଡେଇଁବାକୁ ପଡ଼ିବ ଯଦି ଏମ ସମସ୍ତେ ତ ତାର ବାଲାନ୍ସ ଟା ରଖିପାରିବେନି ଯିଏ ଯଦି ତା ପାଦ ଟା ତଳେ ଲଗେଇଦବ ତାହେଲେ ହାରିଗଲା ତାପରେ ଯିଏ ଥିବ ସିଏ ଖେଳିବ। ତ ଗୋଟେ ସରିଗଲା ପରେ ଗୋଟେ ବାଜି ତ ନେ ତାପରେ ଯୋଉ ଯେତେବେଳେ ଆରମ୍ଭ ହବ ଯିଏ ହାରିଯାଇ ପୁଣି ସେ ଖେଳିବ ଏମିତି ଆଉ।
ଏ ମା ଏତ ବଢିଆ ଖେଳ ଏତ ବଢିଆ ଖେଳ ବହୁତ ଇ ଇଣ୍ଟରେଷ୍ଟିଙ୍ଗ ଲାଗୁଛି।
ସତ କଥା ଆଉ ତୁ ଏବେ ଯୋଉ କଣ କରୁଛୁ ମାନେ ତୋର ଏବେ ପଢାପଢି କେମିତି ଚାଲିଛି? ଆଉ ତୋର ଜୀବନର ଲକ୍ଷ୍ୟ କଣ ଅଛି?
ହଁ ହଁ ଭଲ ପଢାପଢି ତ ବହୁତ ଭଲ ଚାଲଛି। ଜୀବନର ଲକ୍ଷ୍ୟ ବି ବହୁତ ଭଲ। ଅଛି। ଏପା
ସତ କଥା ମୋର ତ ଗୋଟେ ଜୀବନର ଲକ୍ଷ୍ୟ ଅଛି କେମିତି ଗୋଟେ ଭଲ ଚାକିରୀ କରିବି, ଚାକିରୀ କର୍ କରସାରିଲା ପରେ ଆଉ ପରିବାରକୁ ମାନେ ସେମିତି ଖୁସି ଦେଇପାରିବି ମାନେ ସମସ୍ତଙ୍କୁ ଖୁସିରେ ରଖିପାର ଇ ସେମାନଙ୍କୁ ଖୁସି ଦେଇପାରିବି, ଆଉ କିଛି ଲୋକମାନଙ୍କର ସାହାଯ୍ୟ ମଧ୍ୟ କରିପାରିବି, ଆଉ ତୋର?
ମୁଁ ମଧ୍ୟ ଭବିଷ୍ୟତରେ ସଫଳ ବ୍ୟକ୍ତି ହବାକୁ ଚାହେଁ। ଭଲ କାମ କରେ, ସ-ଭଲ କାମ କରିବାକୁ ଚାହେଁ, ସମାଜ ପାଇଁ ବି କିଛି ଭଲ କରିବାକୁ ଚାହେଁ ଆଉ ଜୀବନରେ ଉନ୍ନତି ବି କରିବାକୁ ଚାହେଁ।
ବହୁତ ଭଲ କଥା ତୋ ଗୋଟେ ଏମିତି ଚିନ୍ତାଧାରା ଶୁଣିିକ ବହୁତ ଭଲ ଲାଗିଲା ଆଉ ମୋତେ ଗୋଟେ କଥା କହିଲୁ ତୋତେ ଛୋଟବେଳୁଠୁ କଣ ମାନେ ତୋତେ ତ ଛୋଟବେଳେ କଣ ହବାକୁ ଇଛା ଥିଲା ଆମ-କାରଣ ଆମର ଛୋଟ ବେଳୁ ହିଁ ଆମର ସମସ୍ତଙ୍କର ଗୋଟେ ସ୍ୱପ୍ନ ଥାଏ ଆମେ ଏଇ ଚାକିରି କରିବୁ ସେମିତି କରିବୁ ସେମତି ତୋର କଣ ସ୍ୱପ୍ନ ଥିଲା ଛୋଟବେଳେ?
ସତ କହିବାକୁ ଗଲେ ମୋର ଛୋଟବେଳର ସ୍ୱପ୍ନ ଯାହା ଥିଲା ଏବେ ବି ମୋ ସ୍ୱପ୍ନ ହିଁ ସେୟା ଅଛି। ମୁଁ ଗୋଟେ ବଡ ଅଫିସର ହବାକୁ ଚାହୁଁଛି ଭଲ ଅଫିସର ବି ସମାଜ ପାଇଁ ଭଲ ବି କାମ କରିବାକୁ ଚାହେଁ ତୋ ଖବର କଣ?
ବା ଏଇଟା ତ ବହୁତ ବଢିଆ କଥା।
ହ
ମୁଁ ବି ଚାହୁଁଚି ତୁ ତୋର ପରିଶ୍ରମ କରିକି ତୁ ତୋର ଲକ୍ଷ୍ୟଟାକୁ ହାସଲ କର ହଁ। ଆଉ ମୋର ମଧ୍ୟ ଗୋଟେ ବହୁତ ବଡ଼ ସ୍ୱପ୍ନ ଥିଲା କି ଯେମିତି ମୁଁ ଏବେ ବି ଅଛି ଯେମିତି ମୁଁ ସମାଜ ପାଇଁ ବି କିଛି ଗୋଟେ ଭଲ କାମ କରିବି ଆଉ ସମସ୍ତଙ୍କୁ ମୁଁ ସେତିକି ସାହାଯ୍ୟ କରିପାରିବି।
ହଁ ଆମର ମ ସ୍ୱପ୍ନ ପୂରଣ କରିବାକୁ ହେଲେ ପରିଶ୍ରମ ବି କରିବା ଦରକାର ବିନା ପରିଶ୍ରମ ତ କିଛି ହବନି ନା ସାଙ୍ଗ ସେଥିଲାଗି ଗୋଟେ ଆମେ ଯେହେତୁ ଆମେ ଗୋଟେ ସ୍ୱପ୍ନ ଦେଖିଛେ ତା ପାଇଁ ଆମକୁ ବହୁତ ପରିଶ୍ରମ ବି କରିବା ଦରକାର।
ଠିକ କଥା କହିଲୁ ତୁ କାରଣ ମାନେ ସ୍ୱପ୍ନ ପୁରା କରିବା ପାଇଁ ବହୁତ ସାରା ପରିଶ୍ରମ ମ କରିବା ଦରକାର ଆଉ ହଁ କେବଳ ସ୍ୱପ୍ନ ଦେଖିଲେ ମଧ୍ୟ ହବ ନାହିଁ ତା ପାଇଁ ସେମିତି ପରି ପରିଶ୍ରମ କରିକି ସେହି ସ୍ୱପ୍ନଟାକୁ ହାସଲ କରିବା ପାଇଁ ବି ପଡ଼ିବ। ମାନେ ସଫଳ ବି କରିବା ପାଇଁ ପଡିବ।
ବେଳେ ବେଳେ ଅସ୍-ଅସ୍-ଅସଫଳତା ଆସିଲେ ମଧ୍ୟ ନିରାଶ ହବା ଉଚିତ ନୁଅ କାହିଁକିନା ଆମକୁ ସ ଦରକାର। ଏ ସଫଳତା ଟା ଆମର ଜୀବନଟାର ସବୁ କିଛି ଆମ ଜୀବନଟାରେ ଏଇଥିରେ ନିର୍ଭର କରିବ। ଆମେ ଯଦି ସେଇ ଅସଫଳତାକୁ ଶିଖି ବି ଆମେ ସେଇ ଅସ ସଫଳତାରୁ ଜାଣିକି ଆମେ ଯଦି ନିଜକୁ ଆଗକୁ ବଢେଇବା ଆମେ ବହୁତ ଭଲ ମଣିଷଟିଏ ହେଇପାରିବା। କାହିଁକିନା ସଫଳ କଥାର ଅଛି ନା ସଫଳତାର ଫଳ ମିଠା। ଯେଉଁ ସରି ଅପେକ୍ଷାର ଫଳ ମିଠା ସେଇୟା।
କଥା କହିଲୁ କାରଣ ହଁ ସଫଳତା ହିଁ ଆମକୁ ନୂଆ ଶିକ୍ଷା ଦିଏ ଆଉ ହଁ ଆଗକୁ ବଢ଼ିବା ପାଇଁ ମଧ୍ୟ ବୋହୁତ ସାହାଯ୍ୟ କରେ ଅସପଥ-ଅସଫଳତା ହେଲେ ହିଁ ଆମେ ସେଇଟା ଆଉଥରେ ଚେଷ୍ ଚଷ୍ଟା କରିବା ଆଉ ଆଗକୁ ବି ବଢିବା।
ହୁଁ। ବାରମ୍ବାର ବାରମ୍ବାର ଗୋଟେ ଜିନିଷ ଆମେ କଲେ ସେଇଟା ପାଇଁ ଆମେ ଭଲ ବି ହବ ଆମ ପାଇଁ।
ହୁଁ ସତ କଥା।
ହଁ ଆମେ ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୋଟେ ସ୍ପଷ୍ଟ ଲକ୍ଷ୍ୟ ରଖିବା ଦରକାର। ଜ ଯୋଉ ପାଇଁ ସେ ସେ ଲକ୍ଷ ପାଇଁ ହିଁ କାମ କରିବ ସେ ଲକ୍ଷ୍ୟକୁ ହିଁ ନେଇକି ତା ଜୀବନରେ ସେ ଆଗକୁ ବଢିବାକୁ ଚେଷ୍ଟା କରିବ କାହିଁକି ବିନା ଲକ୍ଷ୍ୟରେ ମଣିଷ ଜୀବନ କିଛି ନୁହେଁ। ଗୋଟେ କାଗଜ ଭଳିଆ। କାଗଜ ଚିରି ଦେଲେ ଯେମତି ଚିରି ହେଇଯାଏ। ସେମିତି ସେମତି ପାଇଁ ଆମକୁ ଗୋଟେ ଲକ୍ଷ ଲକ୍ଷ୍ୟ ରଖିକି ସେଇ ଜିନିଷକୁ ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ତା ପାଇଁ କାମ କରିବାକୁ ପଡ଼ିବ। ତାହେଲେ ଯାଇଁ ଆମେ ଜୀବନରେ ଗୋଟେ ଭଲ ସଫଳ ବ୍ୟକ୍ତିଟି ହବା।
ସତ କଥା କହିଲୁ ସାଙ୍ଗ ଆଉ ହଁ ଆଉ ମୁଁ ବି ସେଇଟା ଭାବିଛି। ସେ ମାନେ ଏଇ ସବୁ ଜିନ ମାନେ ମୁଁ ବି ମଧ୍ୟ ତୋରି କଥାରେ ପୁରା ଏକମତ। କାରଣ ମୁଁ ଜାଣିଚି। ଯଦି ଆମର ଲକ୍ଷ୍ୟ ଥିବ ତାହେଲେ ଆମେ ଠିକ ଦିଗରେ ପରିଶ୍ରମ କରିପାରିବା। ଆଉ ସେଇ ଦିଗଟଟାକୁ ଆମେ ହାସଲ କରିବା ପାଇଁ ଚେଷ୍ଟା କରିବା। ସେଥିଲାଗି ତ ଆମେ ଇଁ ମୋର ଗୋଟେ ଲକ୍ଷ ପାଷ୍ଟେ ସେଟ କରିବା ଆଉ ସେଇ ଅନୁସାରେ ଆମେ ଆମର କାମ କରିବା ପରିଶ୍ରମ କରିବା। ତାହେଲେ ଯାଇକି ହିଁ ଆମେ ଆମର ଲକ୍ଷ୍ୟ ଟାକୁ ହାସଲ କରିପାରିବା କଉନୁ।
ହୁଁ ତ ଠିକ କହିଚୁ। ଏଇଟା ବି ହଁ ହେଇଟା ହିଁ ତୁ ଠିକ କଥା କହିଲୁ।
ଆଉ ହଁ ଏମିତି ବି ଆମେ ଆମ ଲକ୍ଷ୍ୟ ହାସଲ କରିସ ସାରିଲା ପରେ ଆମର ଯାହାବି ଆମାର ଇଛା ଅଛି। ଆମେ ପୁରା କରିପାରିବା। ଯେମିତି ଆମର ପରିବାର ଲୋ ଲୋକଙ୍କୁ ଖୁସି ଦେଇପାରିବା। ଅନ୍ୟମାନଙ୍କୁ ସାହାଯ୍ୟ କରିପାରିକି ଟିକେ ତାଙ୍କ ମନରେ ହସ ଦେଇ ପାରିବା ଏମିତି।
ମୋର ମନେ ହୁଏ ଅଳସ୍ୟ ଆଉ ମୁଁ ମୋବାଇଲ ଡିଷ୍ଟ୍ରାକ୍ସନ୍ ବହୁତ ବଡ଼ ଚ୍ୟାଲେଞ୍ଜ ହେଉଛି। ଏ ସଫଳତା ପାଇଁ ଆମେ ଯଦି ସଫଳତା ଭିତରେ ଆମର ର ମାନେ ଅଳସୁଆ ହବା ଆଉ ମୋବାଇଲରେ ସବୁବେଳେ ଲାଗି ରହିବା। ସେଇଟାକୁ ଅଲଗା ଦେଖିବାନି ମା ଆମେ ସଫଳ ରୁ ଆମେ ଭ କି ଯିବା ଆମ କର୍ମରୁ ଆମେ ଭଟକିଯିବା। କାହିଁକି ନା ସେଗୁଡା ହଉଛି ଆମକୁ ଜାଲ ସେଠି ସେ ଜା ଲରେ ଯେତେବେଳେ ଫସିଯିବା ଆମ ସଫଳତାରୁ ଆମେ ବହୁତ ଦୂରେଇ ଦୂରେଇ ଯିବା।
ସତ କଥା କହିଲୁ ସାଙ୍ଗ ଏଇଟା ହିଁ ସତ କଥା ମତେ କହିଲୁ? ତୁମେ ତ ମୋର ଯୋଉ ତୁ ତୋର ଯୋଉ ସ୍ୱପ୍ନ କୁ ପୂରଣ କରିବା ପାଇଁ ସବୁଠାରୁ ତୋର ବଡ ଚା ଚାଲେଞ୍ଜ ତୋ ପାଇଁ କଣ ତୋ ସ୍ୱପ୍ନକୁ ପୁରା କରିବା ପାଇଁ।
ମୋ ଚଲେଞ୍ଜ ତ ହଉଛି ମୋବାଇଲ ଡିଷ୍ଟ୍ରାକ୍ସନ ଆଉ ଅଳସୁଆମି। ସେଇଟାକୁ ମୁଁ ଏବେ ବି ମୁଁ ତାକୁ ଏବେ ବି ମୁଁ ତାକୁ ଆଗରୁ ଏଇଟା ଜିନିଷଟା ମୋର ବହୁତ ମୋ ଉପରେ ବହୁତ ପ୍ରଭାବ ପକଉଥିଲା। କିନ୍ତୁ ଏବେ ସେ ଜିନିଷ ଟାକୁ ମୁଁ ବହୁତ ଦୂରେଇ ଦେଇଚି। ଏବେ ତ ମୁଁ ସଫଳତାର ଯୋଉ ପଢିବା। ତରେ ମୁଁ ମୋବାଇଲ କୁ ପୁରା ଘରୁ ବାହାର କରିଦଉଚି। ମୋବାଇଲ ମୁଁ ଜମା ଦେଖୁନି। ଆ ଆଉ ନିଜର ଅଳସମୟ ମୁଁ କମେଇ ଦେଇଛି। ଆଉ ତୋର ବଡ ଡିଷ୍ଟ୍ରାକ୍ସନ କଣ ଏଇ ସଫଳ ତା ପାଇବାରେ
ମୋର ମୁଁ ଟିକେ ବହୁତ ଅଳସୁଆ ସେଇଟା ମୁଁ ଚାହୁଁଚି। ସେଇଟା ମୋ ଅଳସୁଆ ମିଟା କମ କରିବା ପାଇଁ କାରଣ ମୁଁ ଭାବେ ମୁଁ ଏଇଟା କାମ କରିବି। ହେଲେ ପୁଣି ବସି ପଡେ ଏଇ କାଲି କରିବି କାଲି କରି ରି ଏମିତି ଭାବିବୁ କି ଟିକେ ବହୁତ ମାନେ ଲେଟ୍ ହେଇଯାଏ ତ ସେଇଟା ମୁଁ ମୋର ଅଳସୁଆମି ଉପରେ କାମ କରିବା ପାଇଁ ଚେଷ୍ଟା କରୁଚି। ଆଉ ସେ ମୋ ଅଳସୁଆମୀ ଟା ମୋ ଜୀବନୁ ଦୂର କରିବା ପାଇଁ ଚାହୁଁଛି। ଏଇଟା ହିଁ ମୋ ପାଇଁ ବଡ ଚ୍ୟାଲେଞ୍ଜ। ଆଉ ମତେ କହିଲୁ ସାଙ୍ଗ ଅଁ
ହଁ କହ କଣ କହୁଥିଲୁ।
ତମ ତୁ ମତେ କହିଲୁ ଆମେ ଯୋଉ ଲକ୍ଷ୍ୟ ନେଇଚେ। ସେଇଟା କଣ ଆମର କେବେ ବଦଳି ଯାଇପାରିବ କି?
ଉଁ।
ଆମେ ସବୁ ଯୋଉ ଲକ୍ଷ୍ୟ ଭାବିଚେ। ଆମେ ଏଇଠି ଆମେ ସଫଳ ପାଇବା ଇଏ କରିବା ସେଇଟା କଣ ସମୟ ସାଙ୍ଗରେ ଆମର କଣ ବଦଳି ଯିବ କି?
ହଁ ଅନୁଭବ ସେଇ ଅନୁଭବ ସହ ଲକ୍ଷ୍ୟ ବେଳେ ବଳେ ବଦଳି ପାରେ। କିନ୍ତୁ ଆମେ ଯେମି ସେହି ଲକ୍ଷ୍ୟକୁ ନିଜର ଜୀବନର ମାନେ ଭାବିନେବା ଆମକୁ ସେଇ ଲକ୍ଷ୍ୟ ହିଁ ହାସିଲ କରିବାର ଅଛି ଆଉ ଆମକୁ କିଛି ଦରକାର ନାହିଁ ଆମକୁ ତାହେଲେ ସେ ଲକ୍ଷ୍ୟ ହାସିଲ କରିବାକୁ କେହି ବି ଅଟ୍ ଇପାରିବେନି।
ହଁ ସାଙ୍ଗ ସତ କହିଲୁ ଠିକ କଥା।
ପାଇଁ ଟ୍ୟାଲେଣ୍ଟ ଅଧିକ ଦରକାର ନା ପରିଶ୍ରମ କହିଲୁ?
ମୋର ମତରେ ପରିଶ୍ରମ ଟ୍ୟାଲେଣ୍ଟ ଠାରୁ ଅଧିକ ଦରକାର୍ କାର କାରଣ ଆମେ ଯଦି ଦେଖ ଆମେ ଗୋଟେ ଉଦାହରଣ ତତେ ମୁଁ ଦଉଛି, ଯଦି ଗୋଟେ ଜିନିଷର ଆମ ଗର ମାନେ ଆମର ଟ୍ୟାଲେଣ୍ଟ ଟା ଟିକେ କମ ଅଛି, ଆମେ ସେ ଜିନିଷ ଟା ଜାଣିନେ କିନ୍ତୁ ଯଦି ଆମେ ସେଠି ଅଧିକ ସେ ସେଇ ଜିନିଷରେ ଆମେ ଅଧିକରୁ ଅଧିକ ସମୟ ଦେବା ତା ପାଇଁ ଆମେ ପରିଶ୍ରମ କରିବା ତା ହେଲେ ତ ଆମେ ସେ ଜିନିଷଟା ବହୁତ କମ୍ ସମୟରେ ଜାଣିିବି ପାରିବା ଶିଖିପାରିବା। ତ ଆମର କଣ ଆମ ଟ୍ୟାଲେଣ୍ଟ ଟା ସେଥିରେ କଣ ବୃଦ୍ଧି ହେଲା ତ ସେଥିପାଇଁ ଆମକୁ ପରିଶ୍ରମ ହିଁ ଅ ଅଧିକ କରିବା ପାଇଁ ପଡିବ ଆମ ଟାଲେଣ୍ଟକୁ ବଢ଼େଇବା ପାଇଁ ହେଲେ।
ଠିକ କହିଛୁ ଯେ ତୁ, ଏଇଟା ତ ଠିକ କଥା କହିଲୁ, ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥାଟା ତୁ କହିଲୁ।
ଆଉ ହଁ ତୁ ତୋର ପାଞ୍ଚ ବର୍ଷ ପରେ ନିଜକୁ କୋଉଠି ଦେଖିବା ପାଇଁ ଚାହୁଁଛୁ?
ନିଜକୁ ପାଞ୍ଚ ବର୍ଷ ପରେ ମୁଁଁ ନିଜ ଗୋଟେ ସ୍ଥିର କ୍ୟାରିଅର ସହ ନିଜକୁ ଦେଖିବାକୁ ଚାହେଁ। ଯେମତି ନିଜ ଲାଇଫରେ ମୁଁ ପୁରା ସମ୍ପୂର୍ଣ୍ଣ ସେଟଲ ହେଇଯାଇଥାଏ, ଆଉ ନିଜେ ଯୋଉଟା ଚାହୁଁଛି ଯୋଉଟା ମୋର ଅଛି ଭାବୁଛି ମୁଁ ଯୋଉଟା କରିବି ବୋଲି ସଫଳ ହେବି ଯୋଉଥିରେ ମୁଁ ସେ ସଫଳତା ପାଇଯାଇ ଥାଇପାରେ ସେଇଟା ହିଁ ମୁଁ ନିଜ ପାଞ୍ଚ ବର୍ଷ ପରେ ଦେଖିବାକୁ ଚାହୁଁଛି। ପୁ ଆଚ୍ଛା ତୁ ମତେ ଗୋଟେ କଥା କହିଲୁ, ପରିବାରର ସ ସପୋର୍ଟ ସ୍ୱପ୍ନ ପୂରଣରେ କେତେ ଗୁରୁତ୍ୱପୂର୍ଣ୍ଣ?
ଏଇଟା ତ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଯଦି କାହାଠୁ ବି ପରିବାର ହଉ ସାଙ୍ଗସାଥି ହଉ କି ଯାହାଠୁ ବି ଆମେ ସପୋର୍ଟ ପାଇବା ନା ସେଥିଲାଗି ଆମକୁ ବହୁତ ସାରା ମୋଟିଭ ଭେଶନ ମିଳିବ, ଆଉ ହଁ ଆମକୁ ସେଥିପାଇଁ କାମ କରିବା ପାଇଁ ଆହୁରି ପରିଶ୍ରମ କରିବା ପାଇଁ ଆହୁରି ଇଚ୍ଛା ହବ। ତ ଆଉ ପରିବାର ତ ଯିଏ ବି ଆମର ନିଜର ଲୋକ ଆମର ପ୍ରଥମ ଗୁରୁ ଆମର ସବୁ ତ ସେମାନଙ୍କ ତାଙ୍କର ତ ସପୋର୍ଟ ନିହାତି ଦରକାର ଜୀବନରେ।
ହୁଁ। ସେଇଟା ତ ଠିକ କହିଛୁ, ବିନା ପରିବାର ସପୋର୍ଟ ରେ ଆଉ ବିନା ପରିବାର ସାଥ ରେ କେହି କିଛି ଆ ଯାଇ କରିପାରି ନାହାନ୍ତି କି କରିପାରିବେନି, ଅଛନ୍ତି ବହୁତ ସାରା ଲୋକ ମୁଁ ଦେଖିଛି ତାଙ୍କର ଉଦାହରଣ ବି ମୁଁ ଜାଣିଛି କିନ୍ତୁ ସେମାନେ ନିଜକୁ ବହୁତ କଷ୍ଟ କରିଛନ୍ତି ବିନା ପରିବାର ଇଏରେ ନିଜେ ବହୁତ ସଂଘର୍ଷ କରିକି ସେମାନେ ଆଗକୁ ଯାଇଛନ୍ତି। କିନ୍ତୁ ପରିବାର ସପୋର୍ଟ ଆମ ପାଇଁ ବହୁତ ମୁଖ୍ୟ ମହତ୍ଵପୂର୍ଣ୍ଣ।
ଆଉ ମତେ କହିଲୁ ଯ ଯଦି ଆମ ଜୀବନରେ କିଛି ଆମେ ଲକ୍ଷ୍ୟ ରଖିବାନି ତାହେଲେ ଆମର କଣ କିଛି ଅସୁବିଧା ହବ?
ଲକ୍ଷ ନଥିଲେ ତ ମଣିଷ କନ୍ଫିଉଯ ରେ ରହିପାରେ, ମଣିଷ ସବୁବେଳେ ବସି ଭାବୁଥିବ କଣ କରିବି କଣ ନ କରିବି ଜୀବନରେ କେମିତି ସଫଳତା ପାଇବି ଭବିସତ ରେ କଣ କରିବି, ସେ ତା ହେଇ ହେଇ ମଣିଷ ତ ପୁରା ଡିପ୍ରେସନ କୁ ପଳେଇବ, ଯୋଉ ମଣିଷ ନିଜ ପ୍ରତି ମାନେ ଥିବ ତାର ଥିବ ନିଜ ପ୍ରତି ଭାବୁଥିବ ସେ ମଣିଷ ହିଁ ଭାବି ପାରିବ, ଆଉ ଯୋଉ ମଣିଷ ମଣିଷର କିଛି ନଥିବ, ସବୁବେଳେ ବୁଲୁଥିବ, ବେଖାତିର୍ ଥିବ ତା ଜୀବନ ପ୍ରତି ସେ ମଣିଷ- ମଣିଷ ଜୀବନରେ କିଛି ବି କରିପାରିବନି। ହେଲା କି ଲକ୍ଷ୍ୟ ନଥିଲେ ମଣିଷ କନଫ୍ୟୁଜ ରହିପାରେ ସମୟ ବହୁତ ସମୟ ନଷ୍ଟ ହବ। ତୁମ ସ୍ୱପ୍ନ ପୁରଣ ହେଇଗଲେ ସମାଜ ପାଇଁ କଣ କରିବୁ ତୁ କହିଲୁ?
ମୁଁ ତ, ମୋର ତ ସ୍ୱପ୍ନ ପୂରଣ ହେଇଗଲେ ମୁଁ ସବୁବେଳେ ଚେଷ୍ଟା କରିବି କେମତି ଅନ୍ୟ ମାନଙ୍କୁ ସାହାଯ୍ୟ କରିବି ଆଉ ସେମାନଙ୍କ ମୁହଁରେ ହସ ଦେଖିବି, ଆଉ ହଁ ସମାଜ ପାଇଁ ବି କିଛି ଭଲ କାମ କରି କରିବା ପାଇଁ ବହୁତ ଚେଷ୍ଟା କରିବି, ଆଉ ତୁ?
ଏଇଟା ତ ବହୁତ ବଢିଆ କଥା, ମୁଁ ବି ସମାଜର ସେବା କରିବି ଆଉ ସମସ୍ତଙ୍କୁ ଯେମ